ହ୍ୟାଲୋ।
ହଁ ହ୍ୟାଲୋ, କଣ କରୁଥିଲୁ?
ଏଇ ଏଇଠି ବସିଥିଲି ତୁ।
ମୁଁ ଏଇ ନାକେ ଖାଇକି ଶୋଇଛି। ଆଉ କଣ ହେ କଣ ଏତ ଦିନ ପରେ କଲ।
ନାଇଁ କିଛି ନାହିଁ ସେମିତି।
ଓହୋ ଆଉ କଣ ଖାଇ ଖୁଆ ସାଇ ଅ ଖାଇ ଖୁଆ ସାଇିଲୁଣି?
ହଁ ଏଇ ଅଳ୍ପ ହେଲା ଖାଇକି ଉଠିଲି, ତୁ।
ହଁ ମୁଁ ବି ଖାଇସାରିଲିଣି, ଆଉ କଣ ଖାଇଲୁ?
ଏଇ ଭାତ, ଶାଗ।
ଓ ହୋ।
ଆଉ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି ଆଉ ତୋ ଦେହ
ହଁ ମୋ ଦେହ ଭଲ ଅଛି।
ଆଉ କଣ କହୁଥିଲି କହିଲୁ ତମ ଆଡେ ଗରମ କେମିତି ହଉଛି?
ବହୁତ ଜୋରରେ ଗରମ ହଉଛି।
ଓ ହୋ। ତମର ଏସି ଫେସି ଲଗେଇଥିବ ଥଣ୍ଡା ଲାଗୁ ଥିବ ଆଉ।
ନାହିଁ ଏସି ନାହିଁ।
ଓହୋ ଆମର ତ ସେଇଆ ବହୁତ ଜୋରେ ଗରମ ହଉଛି। ଆର ବର୍ଷ ତ ହେଉନଥିଲା। ଏବ ବର୍ଷ ହଉଛି ବହୁତ ଜୋରରେ ଗରମ ହଉଛି ଆର ବର୍ଷ ଅପେକ୍ଷା ନା।
ହଁ ବା ପୁଣି ଲାଇନ କଟୁଛି ବାରମ୍ବାର।
ହଁ ବା ଲାଇନ ବି କଟୁଛି ଗରମ ବି ହଉଛି ଆଉ ଏଥର ଦେଖି ତମ ଆଡେ ଏଥର ରଜ କରୁଛ ନା ନାଇଁ।
ହଁ ଆମର ତ ରଜ ମହୋତ୍ସବ ହବ ବୋଲି କହୁଛନ୍ତି।
ଓହୋ ଆମର ତ ଏଇ ବର୍ଷ କହୁଛନ୍ତି ହବ ବୋଲି ଆମର କୋଉ ବର୍ଷ କରନ୍ତିନି ଏଇ ବର୍ଷ କହୁଛନ୍ତି କରିବେ ବୋଲି ତମର କଣ କେତେ ବର୍ଷ ହେଲାଣି କରୁଛନ୍ତି ନା ଏବେ ନୂଆ।
ନାଇଁ ଏଇ ଦି ତିନି ବର୍ଷ ହେଲା କରୁଛନ୍ତି ତ।
ଓହୋ ଆଉ କଣ ତୁ କେବେ ଯାଇଛୁ ତମ ସେପଟୁ ରଜମହୋତ୍ସମ ତମ ଆଡେ ନା ପଳଉ ଅଜାଘର।
ନାଇଁ ନାଇଁ ଗରମରେ ମୁଁ କଆଡେ ଯାଏନି।
ଏ ଦୋଳି ଫୋଳି ବିଷୟରେ ଯାଉନା।
ନା।
ଓହୋ ଆଉ କଣ କଣ ରଜ ତାହାଲେ କେମିତି ସେଲିବ୍ରେଟ୍ କରୁ?
ଏଇ ଘରେ ଦୋଳି ପକେଇକି।
ଓହୋ ଆଉ ପିଠା ପିଠା ବୋଧେ ଖାଉନା?
ହଁ ପିଠା ସେମିତି ଅଳ୍ପ।
ଓହୋ ଆମର କିନ୍ତୁ ଏଥର ଭଲସେ ରଜ କରୁଛୁ ମାନେ ଆମର ତମର ତ ଏପଟେ ବୋଧେ ପୁଅ ପିଲା ସବୁ ବୁଝାବୁଝି କରୁଥିବେ ନା।
ହଁ ପୁଅ ପିଲା ଆମର ସମସ୍ତେ ବୁଝାବୁଝି କରନ୍ତି।
ନାଇ ଏଥର କିନ୍ତୁ ଆମର ଆମ ଗାଁରେ ଆମେ ମାନେ ବୁଝାବୁଝି କରୁଚୁ ଏଇ ବର୍ଷ ପ୍ରଥମେ କରୁଚୁ ତ। ଏଥର ସେଥିପାଇଁ ବହୁତ ଭଲ। ରେ ଭଲରେ ରଜଟା କରିବୁ ବୋଲି ଭାବୁଚୁ ମାନେ ଟେଣ୍ଟ ଫେଣ୍ଟ ମାରିକି ଆଉ ବୋ ସମସ୍ତଙ୍କୁ ଉ ଫୋନ କରିକି ଡାକିବୁ ଆ ଡାକିକିନା କରିବୁ ଆଉ ମାନେ ଫୋନରେ ଯେମିତି ସମସ୍ତଙ୍କୁ ଫୋନ କଲ୍ କରିକି ସବୁ ଯେତିକି ଗାଁର ଝିଅ ମାନେ ଅଛନ୍ତି ସମସ୍ତଙ୍କୁ ଫୋନ କରାହେଇଛି ଗୋଟେ ଆମର ହ୍ୱାଟ୍ ଅପ୍ ସବ୍ ଗ୍ରୁପ କରିଛୁ ଆଉ ସମସ୍ତଙ୍କୁ ଡାକିବୁ ସମସ୍ତେ ଆସିଲେ ଯେମିତି ରଜ ମାନେ ଦୋଳି ଫୋଳି ପକାଯିବ ଏ ଦୋଳି ଆମର ତିଆରି ହବା ପାଇଁ କାଠ ଫାଠ ବି ସବୁ ଆସିଲାଣି ଦଉଡି ଫଉଡି ଯୋଉ ମାନେ ଦୋଳି ତିଆରି କରନ୍ତି ନା ସେମାନଙ୍କୁ ବି ଡାକିଛୁ ସେମାନେ ତିଆରି କରିବେ ତିଆରି ଦି ତିନ୍ ଦିନ୍ ଯ ଗଲେ କାଠରେ ଟିକେ ଶୁଖିଗଲେ ସେ ଦୋଳି ତିଆରି କରିବେ ଆମର ଖୁଁ ଗୋଟେ ବଡ ଜାଗାରେ ଭଲ ଭାବରେ କରୁଛୁ। ଡେକୋରେସନ ହେରା କରି କିନା ଆଉ ଖାଇବା ପତ୍ର ତିନ୍ ଦିନ୍ ପର୍ଯ୍ୟନ୍ତ ଆଉ ଲୋକ ଫୋକ ଡାକିକି କରୁଚୁ ଆଉ। ଆଉ ତମ ଗାଁ ରେ କେମିତି ରଜ ହୁଏ?
ଆମର ଆମର ଏଠି ଉ ସବୁ ଦୋଳି ଫୋଳି ପଡେ। ସବୁ କରନ୍ତି ତାପରେ ତାପରେ ସବୁ ସବୁ ତ ଡାକାଡୁକି କରନ୍ତି ସମସ୍ତଙ୍କ ଘରକୁ ବି ଲୋକ ଆସନ୍ତି। କୁଣିଆ ସବୁ ଆସନ୍ତି। ସବୁ ସେ ଠିକି ଯାଆନ୍ତି ବିଭିନ୍ନ ପ୍ରକାର ଖେଳ ବି ହୁଏ।
ଓହୋ ଆମର ବି ହଁ କହ।
ସେଠି ବି ସବୁ ପ୍ରାଇସ୍ ଏମିତି ଅଛି ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ୍ ର।
ଓହୋ ଆଉ ତମର ଡ୍ୟାନ୍ସ୍ ହେରିକା ହୁଏ?
ହଁ ଏଇ ରାତିରେ ମନ୍ଦିରରେ ହୁଏ।
ଆମର ବି ଏଥର ଡ୍ୟାନ୍ସ ପ୍ରୋଗ୍ରାମ ଅଛି ଆଉ ଦି ଦିନି ପର୍ଯ୍ୟନ୍ତ ଡ୍ୟାନ୍ସ କରାଯିବ ଆଉ ଗୋଟେ ରାତି ଡାକିବେ କହୁଛନ୍ତି ମେଲୋଡି ବୋଲି। ଦେଖି ଆଉ ଆଉ ଦି ଦିନ୍ ପର୍ଯ୍ୟନ୍ତ ଛୁଆ ମାନେ ନାଚିବେ ଆଉ। ମାନେ ଆମ ଗାଁ ରେ ଯୋଉ ଛୁଆମାନୋନେ ଅଛନ୍ତି। ସେମାନେ ସବୁ ଡ୍ୟାନ୍ସ୍ କରିବେ ଆଉ ଆମର ଏଇ ବର୍ଷ ବାପ କୋହୁଛନ୍ତି ପୁରା ଭଲସେ ବଡ ଆକାରରେ କରିବେ ବୋଲି। ହଉ ତୁ ଆସିବୁ ହେଲା। ଆମ ଗାଁରେ ବୁଲି ଯାନ୍ତେ। ତୁ ତ ତମ ଗାଁ ରେ ବୁଲି ଯାଉନୁ। ଆସିବୁ ଆମ ଗାଁକୁ ବୁଲିକିନା ଯିବୁ ଆମ ଗାଁରେ ବଢିଆ ମଜା ହୁଏ ମ ହୁଏ ସବୁ ଆସନ୍ତି ବଢିଆ ମଜା କିନ୍ତୁ ଆମର ଛୁଆମାନୋନେ ଏଇଠି କରନ୍ତି ସବୁ ବୁ ଝିଅ ମାନେ ବେଶୀ ମଜା କରନ୍ତି ଆମର ଏଇଠି ଖାଇବା ଖର୍ଚ୍ଚ ଦୋଳି ଆଉ ଦୋଳି ପଡୁଛି ତିନି ଚାରି ମାନେ ଅଲଗା ଅଲଗା ଇଏ ପ୍ରକାରର ଦୋ ଦୋଳି ନିଶାଣି ଦୋଳି ଆର ଯେମତି ବାଉଁଶ ଦୋଳି ଗୋଟେ ପଡେ ଆଉ ଗୋଟେ ଚକ୍ରି ଦୋଳି ବି ଏଇ ବର୍ଷ ଆମର ତିଆରି ହଉଚି। ସେଟା ବି ପଡିବ ଆମର ଏମ୍ ଥର ଭଲ ଭାବରେ କରଚନ୍ତି କୋଉ ବର୍ଷ କରନ୍ତିନି ଏଇ ବର୍ଷ କରାହୋଉଚି ଆଉ ଆର ବର୍ଷ ଆମର କରିଥିଲୁ ଯେ କିନ୍ତୁ ମାନେ ବେଶୀ ଭଲରେ କରିନଥିଲୁ।
ଆମର ତ ଏଇ ଦି ତିନି ବର୍ଷ ଆମର ତ ଏଇ ଦି ତିନି ବର୍ଷ ଚଲା ହେଉଛି ଆଉ।
ଓହୋ ତମର କଣ କଣ ଦୋଳି କଣ କଣ ସବୁ କମ୍ପିଟିସନ ହୁଏ?
ଆମର କବାଡି ହୁଏ ତା ସହିତ ହୁଏ ମ୍ୟୁଜିକ ଚେୟାର ଆଉ ଦଉଡି ଡିଆ ଝୁଟି ଏମିତି ସବୁ ହୁଏ ତାପରେ ଦୋଳି ପଡେ କଣ ନିଶାଣି ଦୋଳି ପଡେ ଆଉ ଚକ୍ରି ଦୋଳି ଆଉ ବାଉଁଶରେ ଗୋଟେ ଦୋଳି ଥାଏ ସେଟା ପଡେ ଏମିତି ଦି ଚାରିଟା ଦୋଳି ପଡେ ଆଉ।
ଓହୋ ଆଉ ତମର ଟେଣ୍ଟ ପତ୍ର ସବୁ ମରା ମରି ଯାଏ ମରା ଯାଏ ଟେଣ୍ଟ ହେରିକା?
ହଁ ଯୋଉ ମନ୍ଦିରରେ ମରା ଯାଏ ଡ୍ୟାନ୍ସ୍ ପାଇଁ।
ଆଉ ଯୋଉଠି ଯୋଉ ରଜ ଦୋଳି ଫଳେ ସେଠି କଣ ଲଗାଯାଏନି?
ହଁ ସେମିତି ଗୋଟେ ଲଗାଯାଏ କେବଳ ଯାଇକିନା ବସିବା ପାଇଁ।
ଓହୋ ଆଉ ଯୋଉ ତମର କଣ ମତେ ଛାଇ ଜାଗାଟାରେ କର୍
ହଁ ଆମର ସେଇ ଗୋଟେ ଅଛି ଗୋଟେ ଫାଙ୍କା ଜାଗା ତ ସେଇଠି କରନ୍ତି ଗଛ ଫଛ ସବୁ ଅଛି ତ।
ଓହୋ ଆମର ଏଠି ବି ଯୋଉଠି ଅଛି ଜାଗାରେ ଗଛ ପଛ ଅଛି ଯେ ଟେଣ୍ଟେ ମରାଯିବନି ଏ ଆଗରେ ୱେଲକମ ଏ ଡେକୋରେସନ ପାଇଁ ମାରିବେ ବୋଲି କହୁଛନ୍ତି।
ହଁ ଆମର ବି ତ ସେମିତି କରାଯାଏ।
ଓହୋ ଆଉ ରଜ ପାଇଁ ଡ୍ରେସରେ କିଣି କୁଣା ସାରିଲୁଣି।
ନାଇଁ ଅର୍ଡର କରିବି ବୋଲି ଭା ଭାବିଛି କରିନି ଆଉ।
କରିଦଉନୁ ଆଉ କେତ ଆସିବ ପୁଣି ଅର୍ଡର କଲେ ଲେଟ୍ ହେଇଯିବ ଯଦି ପୁଣି ନ ଭଲ ଲାଗିବ ରିଟନ କରିବବି। ଆହୁରି ହଇରାଣଉ। କଣ ଡ୍ରେସ୍ ଅର୍ଡର କରିବୁ?
ଦେଖିବା କୁର୍ତିୀ କି କୁର୍ତ୍ତିୀ ସେଟ ଦେଖିଆ ଆଉ।
ଓହୋ ଏଥର କଣ ରଜରେ ସବୁ ଭଲ ତମର ସବୁ ଆସିବେ ନା ଏଇ ବର୍ଷ।
ହଁ।
ଆଉ ଘରେ ତ ଏଇନା ଥିବୁ ବୋଧେ ଛୁଟିରେ।
ହଁ ଏଇ ଛୁଟିରେ ଅଛି ଆଉ।
ଆଉ କଣ କହ?
ଆଉ ତୁ କି ଡ୍ରେସ୍ କରିବୁ?
ମୁଁ ଆଣିଛି ଗୋଟେ ଡ୍ରେସଟେ କୁର୍ତ୍ତିୀ ସେଟଟେ ଆଣିଛି ଭାରି ଆଉ ଅଛି ସେଇଟା ପିନ୍ଧିଦେବି। ଆଉ ଅଲଗା ଡ୍ରେସ ଦେଖିବି ଯଦି ଭଲ ଲାଗିବ ଯଦି ଆଣିବି ନହେଲେ ଦେଖିଆ ଆଉ।
ଗରମ ତ ଯେତେ ଜୋରେ ହଉଛି କିଛି ଏତେ ଇଏ ଡ୍ରେସ ପିନ୍ଧି ହବନି ଏ ଖରାରେ।
ହଁ ପା ଗରମ ଲାଗୁନି କି ସେଥିପାଇଁ କିଛି ପିନ୍ଧିବାକୁ ଇଛା ହଉନି। ପୁଣି ଅ ହଁ ପା ସବୁ ବର୍ଷ ଅପେକ୍ଷା ଏଇ ବର୍ଷ ପୁଣି ଅଧିକ ଖରା।
ପୁଣି ଟିକେ ବର୍ଷା ହଉଛି ଟିକେ ବର୍ଷା ଆସୁଛି ପଳଉଛି ପୁଣି ପବନ ବି ଟିକେ ନାହିଁ।
ହଁ ପା ପବନ ତ ଯାହା ହଉନି ପୁଣି ଦେଖୁନୁ ବର୍ଷ ଖରା ଟା ବି ନହେଲେ ଦେଖ ଆଜି ଆମର କଣ ହେଇଛି କହିଲ ଖରା ହଉନି କାଆଁଳିଆ ପାଗ ପୁରା ଗୁଳୁଗୁଳି ହୋଇକିନା ଝାଳ ବାହାରୁଚି ଏତେ ଯେ ଯିଏ କହିବ ଖରାରେ ବୁଲି ବୁଲି କୁଆଡେ ଆସିଲ।
ସେଇଆ ପା ଫ୍ୟାନ ପବନ ବି କାପୁନି ଏଇ ଖରାକୁ।
ହୁଁ ଏଇ ଏସିି ସମସ୍ତେ ଲଗେଇଦେଲେଣି ନା
ସେଇଆ ତ ଭୋଲଟେଜ କମି ଯାଉଛି।
ହଁ ହଁ ମୁଁ ଭାବିଲି ତମର ଏସିଥିବ ବୋଲି ଥଣ୍ଡା ଲାଗୁ
ନାଇଁ ନାଇଁ।
ଆମର ବି ଲଗା ହେଇନି ଦେଖିଆ ଯେ ଆର ବର୍ଷ ହଉ ଏମିତି ଖରା ହେଲା ଲଗେଇବା ଆଉ।
ବାଧ୍ୟ ହବ ତ ଆଉ।
ହଁ ପା ଦେଖୁନୁ କେତେ ଯୋଉ ଗଛ ପଛ ଯୋଉ କାଟି ଦଉନାହାନ୍ତି କି ସେଥି ପାଇଁ ଏ ବେଶୀ ଜୋରରେ ଖରା ହଉଛି। ହଉ ତାହେଲେ ଏ ବର୍ଷ ଆସିବୁ ଆମର ଏଠି ରଜକୁ ଆସିବୁ ଦି ତିନି ଦିନ ରହିକି ଯିବୁ ରଜ ତିନି ଦିନ ପର୍ଯ୍ୟନ୍ତ। କରମ ତୁଛ ଯାହାହଲେ ଘରେ ତ ରହିବୁ ଆସିବୁ ଏଠି ରହିବୁ ଆଉ।
ହୁଁ।
ଦେଖିବୁ ଯଦି ହେଲା ଆସିବୁ ଆଉ ଆମର କଣପାଇଁ କହିଲୁ ଏଇ ବର୍ଷ କରିଛନ୍ତି ଆଉ ଗୋଟେ ଭଲ ସେ କରିଛନ୍ତି ସବୁବେଳେ ବି ଗୋଟେ ଜାଗାକୁ ଗଲାବେଳୁ ଭଲ ଲାଗିବ କି ଅନ୍ୟାନ୍ୟ ଜାଗାକୁ ଯାଇଁକି ସେଲ୍ ଗଲାଠୁ ଭଲ ଲାଗିବ ଆସିବୁ ଆଉ
ହଁ ଦେଖିକି ଯିବା ଆଉ।
ଆଉ ଦେଖେ ମୁଁ ତ ହେଉଛି ଏଇନାକେ ଗରମ ଲାଗୁଛି ଆଉ ଟିକେ ଧୋଇ ଧୁଆ ହେବି ଧୋଇ ଧୂଆ ହେଇକି ନା। ମୁ ଯାଇକିି। ଧୋଇ ଧୂଆ ହେବି ଟିକେ ଗରମରେ ଶୋଇ ପଡ଼ିଥିଲିତ ଝାଳ ଫାଳ ହେଇଗଲିଣି ଫ୍ୟାନ ଚାଲୁଣିି ଦେଖୁ ପନ୍ଦର କୋଡିଏ ମିନିଟ୍ ଶୋଇପଡ଼ିଲେ ବି ଦେହ କଣ ହେଇଯାଉଛି।
ସେଇଆ ପା।
ହଉ ଆ ମୁଁ ରଖୁଛି। ହଉ।